ଜୟ ଶ୍ରୀ ଜଗନ୍ନାଥ ଜୟ ମା ସାରଳା।
ଜଗନ୍ନାଥ ଜୟ ମା ସାରଳା ମହାପ୍ରଭୁ କୁହନ୍ତୁ।
କେମିତି ଅଛନ୍ତି ଭାଇ। ହ୍ୟାଲୋ। ହ୍ୟାଲୋ ଶୁଣିପାରୁଛନ୍ତି ହ୍ୟାଲୋ।
ହ୍ୟାଲୋ।
ଭାଇ ଶୁଣି ପାରୁଛନ୍ତି ମୋ କଥା।
ହ୍ୟାଲୋ।
ଭାଇ ଶୁଣିପାରୁଛନ୍ତି ମୋ କଥା।
ହଁ ଆଷ୍ଟ ଭାବେ ମୁଁ ଶୁଣିପାରୁଛି ଆପଣ ମୋ କଥା ଶୁଣି ପାରୁଛନ୍ତି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆପଣ ବୋଧେ ଶୋଇଛନ୍ତି ନା କଣ ସେଇଥିପାଇଁ ଆପଣଙ୍କର। ଖୁଣ୍ଟି ମାନେ ସିଗ୍ନାଲ।
ନା ନା ଆମେସ୍ ଶୋଇନୁ ଏପର୍ଯ୍ୟନ୍ତ ଆମର ରାତ୍ରି ଭୋଜନ ବି ସମାପ୍ତ ହେଇନି ବାହାରେ ବସିଛୁ। ଆପଣ ବୋଧେ ଘର ଭିତରେ ଅଛନ୍ତି। ସେଥିପାଇଁ କି ଆପଣଙ୍କର ଅ
ତାୱା ରସ୍ ସବୁବେଳେ ଉପର ମୁହାଁ।
ଆଚ୍ଛା ଆଚ୍ଛା। ଏ ଆମର ବି‌ ଆମେ ବି ଆପଣ ଠାରୁ ଦୀପାଦ ଉପରେ ଚଢ଼ିକି ଅଛୁ।
ଆଜ୍ଞା।
ଆମ ଖୁଣ୍ଟିରି ଆପଣଙ୍କଠାରୁ ଦୀପାଦ ଉପରେ ଚଢିକି ଅଛି, ଟାୱାର ଖୁଣ୍ଟି। ଉପୁଡିିକି ଅଛି ଉପୁଡିିକି ଅଛି।
ତ ଟୋଟାଲି ପାଞ୍ଚ ଟା ଖୁଣ୍ଟି। ଆପଣଙ୍କର କଣ ସନ୍ତେରା ଖୁଣ୍ଟି?
ଏ ମୋର ପନ୍ଦରଟା ଖୁଣ୍ଟି।
ଏ ଭାଇ ଏଇଟା ସେ ମିଛ କଥା କହୁଛନ୍ତି। ଟୋଟାଲ୍ ତ ଏୟାରଟେଲ୍ କୁହନ୍ତୁ କି ଆପଣଙ୍କର ଏୟାରସେଲ୍ କୁହନ୍ତୁ
ଖୁଣ୍ଟି ମିଶେଇ ଦେଲେ ଦଶଟା ଖୁଣ୍ଟି ହେଇଯାଉନି କି?
କୋଉ ଦିଟା ଖୁଣ୍ଟି କହିଲେ?
ଧରିନିଅନ୍ତୁ ଏୟାରଟେଲ୍ ଆଉ ଜିଓ ଦିଇଟା ଅଛି, ତ ପାଞ୍ଚେ, ପାଞ୍ଚେ ମିିସେଇଲେ ଦଶ ନା ନାଇଁ?
ହଁ ଗୋଟେରେ ଆପଣ କଥା ହେଲେ ତ, ଆର ଖୁଣ୍ଟି ଟା ତ ବନ୍ଦ ଥିବ ନା?
ବୁଝିବ ନା ଆଉ କେତେ, ଆମେ ମିସେଇ କଥା ହୋଉ।
ଓହୋ, ଆପଣ ତାହେଲେ ଜ୍ଞାନୀ ଗୁଣୀରେ ବିବର୍ଚିତ।
ଆମେ ଦେହେତ ଦିଟା, ଦିଟାଙ୍କ ପଇସା ଦଉଛୁ ମାନେ ମିଶେଇକି କଥା ହବୁ ନା ନହେଲେ, ହଁ କରୁଛି।
କେତ୍ କୁହ, ମାନେ କେତେଟା ନମ୍ବର ଦିଟା ନମ୍ବର ଆପଣ ୟୁଜ୍ କରନ୍ତି ଆଜ୍ଞା?
ଆଜ୍ଞା ଆଜ୍ଞା।
ଆମକୁ ତ ଗୋ-ଆମେ ଭାବୁଥିଲୁ ଆମେ ତ ଗୋଟିଏ ନମ୍ବର ନା ଆମର। ଆପଣ ଯାହା ଆଉ, ଆପଣ ବିଜିନେସ୍ ଫିଜିନେସ୍ ଅଛି ବୋଧେ?
ଆଜ୍ଞା ସେ ଟିକେ ଭିତିରିଆ ବିଜିନେସ୍, ଆମର ବେପାର ଚାଲେ। ହଁ ଗୋ- ଗୋଟା ଆମର ବେ ପାରୀ ମାନଙ୍କ ପାଇଁ ଗୋଟେ ନମ୍ବର ଅଛି। ଆଉ ଗୋଟେ ଆମର ବନ୍ଧୁ ବାନ୍ଧବ, ସାହି ପଡିଶା ମାନଙ୍କ ପାଇଁ ନମ୍ବର ଗୋଟେ ଅଛି।
ଆଛା ଏମିତି କଥା।
ଆଜ୍ଞା ଆଜ୍ଞା।
ଅ ହୋଉ ଆଉ। ଚାଲୁ ଚାଲୁ ସଂସ୍ଥା ଚାଲୁ।
ଆଜ୍ଞା। ଆପଣଙ୍କ ଘରଟା ବନ୍ଧୁ କୋଉଠି?
ଆମର ଆଜ୍ଞା ହୋଉଛି, ଏଇ ଆପଣଙ୍କର ସାଲେପୁର ବୁଝିଲେ। ଆଉ କ ଅ ସାଲେପୁର୍ ଛେନା ଝିଲି ନା?
ନା ମ। ଛେନା ଝିଲି ଯଦି, ଆଉ ତାହେଲେ ଆର୍ତ ସାହୁଙ୍କର କଣ ଅଛି ନିମ୍-ନିମାପଡ଼ା ରେ କଣ ଛେନାଗଜା?
ଆର୍ତ ସାହୁ କିଏ କହିଲେ?
ନିମାପଡା ଛେନାଝୀଲି ଯେ
ଆପଣଙ୍କ ଘରଟା କୋଉଠି?
ଆମ ଘର ଟା ଭାଇ ସେଇ ମ ସୁନ୍ଦରପଦାରେ।
ଆଉ ସୁନ୍ଦର ପଦାରେ ଆପଣ ଖାଲି ପବନ ଉଡଉଛନ୍ତି ଜଣା ପଡୁଛି। ଯୋଉ ଆର୍ତ ସାହୁ, ଆଡୁ ସାଡୁ ଆଜ୍ଞା ଗ
ନାଇଁ ଶୁଣନ୍ତୁ, ନିମାପଡାରେ ମୁଁ ଆଗରୁ କା କାମ କରୁଥିଲି ରହୁଥିଲି ସେଠି। ତ ସେତେବେଳେ ମୁଁ ଖାଇଛି ନା ସେ ଲୋକ
ଆ ନିମାପଡା କୁଆଡେ, ସାଲେପୁର କୁଆଡେ କଣ କହୁଛ ଭାଇ। ତମେ ବୁଝିଲ।
ଆପଣଙ୍କ ଘର ଟା କହିଲେ କି ସାଲେପୁର। ମୁଁ କହିଲି ସାଲେପୁର ଫେମସ୍ ତ ହଉଛି କଣ ପ୍ରସିଦ୍ଧ ରସଗୋଲା ପାଇଁ କି।
ନାଇଁ ନାଇଁ ଆମର ରସଗୋଲା ଥିଲା ଏବେ ଆମର ଛେନା ଝୀଲି ହେଇଯାଇଚି।
ଆ ସା ସାଲେ ସାଲେପୁର ସାଲେପୁର କୋଉ ଗାଁ ଆପଣଙ୍କ ଘର।
ତମେ କୋଉ ଗାଁ ଜାଣିଛ କହିଲ?
କୋଉ ଗାଁ ଜାଣି
ନା ତମେ କହୁନ ଭାଇ ତମେ ତ ସବୁ ଜାଣିଲା ଭଳିଆ କହିଦଉଛ। ତମେ କୋଉ ଗାଁ ଜାଣିଛ।
ଶୁଣ ଚନ୍ଦ୍ରଦେଇପୁର ମାଛତୀ ବାଲିସାହି
ନା ନା ଭାଇ ଏଉରା ଭୁଲ ସବୁ ଏଉରା ଭୁଲ। ମିଛ କଥା ଉରା ଆମର ଘର ଆମର ଘର ହଉଛି ଶଗଡେଇଲୋ ଜାଣିଚ।
ଶଗଡ଼େଇଲୋ ଭାଇ। ଆମର ସାଲେପୁରରେ ବୋଧେ ଜଣେ ବନ୍ଧୁ ଅଛନ୍ତି, ତାଙ୍କ ଘର ଆମର ସେଇଠି।
ହଁ ପଚାରିକି ବୁଝନ୍ତୁ, ଆପଣ ଏତେ ଯୋଉ ଚଢିକି କହୁଛନ୍ତି ଟିକେ ପଚାରିକି ବୁଝିବେ। ଶଗଡେଇଲୋ କୋଉଠୁ କାଲି ଆମେ ପୁଣି ପୁନଶ୍ଚ ଏ ବାବଦରେ କଥା ହବା ବୁଝିଲେ। କାରଣ ଏଇଟା ଆମର ଗୋଟେ କ ମାନେ କଥାବାର୍ତ୍ତା ସମ୍ପର୍କ ଟା ଭଗବାନ ଯୋଡିଛନ୍ତି ନା ବୁଝିଲେ ନା ନାଇଁ, ତ ଏସବୁ ଜିନିଷରେ କିଛି ଜିନିଷ ହଁ ସେ ସବୁ ଜିନିଷ ଏଠି ଆଲୋଚନା କରିବା ଟା ବୋଧେ ଭୁଲ ରହିବ।
ଆଜ୍ଞା।
ଆଜ୍ଞା ଆପଣ ଟିଭି ସିରିଏଲ ଦେଖନ୍ତି।
ହଁ ମୁଁ ଦେଖେ।
କୋଉ ସିରିଏଲ ଦେଖନ୍ତି ଆପଣ।
ମୁଁ ଦେଖୁଥିଲି ଆଗରୁ ଝାନ୍ସୀ କିରାଣୀ ଦେଖେ। ଛୋଟି ବୋହୁ ଦେଖେ ଆଉ ଓ ମ୍ ପବିତ୍ର ରିସ୍ତା ଦେଖୁଥିଲି ତାପରେ ଏବେ ପ୍ଲାଷ୍ଟ ୱର୍କ କଣ ଦେଖିଛି। ସୁର ସିମରକା ଆ ଏମିତି ଆଉ।
ଓଡିଆ କିଛି ଦେଖନ୍ତିନି ବୋଧେ ଆ
ଓଡିଆ କଣ ସେ ଘର ଭଙ୍ଗା ସିରିଏଲ ଗୋଡାକ ଦେଖିକି ଘର ଭଙ୍ଗା କଥା ଶିଖିବ।
ଆଉ ହିନ୍ଦୀ ଗୁରା ଦେଖୁଛନ୍ତି ଆପଣଙ୍କର ସେଗୁର କଣ ଘର
ନାଇଁ ମତେ ଟିକେ ଭଲ ଲାଗ ତାଙ୍କର ଜଉ ଭିଲେନ କ୍ୟାରେଟର ଗୁର ମତେ ଭଲ ଲାଗେ ଦେଖିବାକୁ ଟିକେ।
ଆଛା ଆଛା ଆଛା ଆପଣଙ୍କୁ କାଲି ବିଲିୟନ ଭଲ ଲାଗନ୍ତି ନାଇଁ କି।
ଏ ଯୋଉ ନୃସସ ଭଳିଆ ହଉଥିବେ ସେ ନୃସଂସର ଲୁକ୍ ଟା ଦେଖିବାକୁ ବଢିଆ ଲାଗେ। ଆମର ଜଣେ ବନ୍ଧୁ ଅଛନ୍ତି ଯେ ସେ ରାଗିଗଲେ ପୁରା ଠିକ ସେ ଭିଲିୟାନ ଭଳିଆ ଦେଖାହନ୍ତି। ମାଗୁର ଫୁଲିଖା ନିଷ ରଖିଛନ୍ତି ତ ତାହେଲେ ରାଗି ଯିବେ ରଡି ପକେଇବ ନା ପୁରା ରୋଷସ ରାବଣ।
ଆଜ୍ଞା।
ମୁଁ ତ ତାଙ୍କୁ ଡରିଗଲା ପରେ ମୁଁ ତାଙ୍କ ନାଁ ତାଙ୍କୁ କହୁନ ପରଦିନ ବୋଧେ ତାଙ୍କ ବନ୍ଧୁ ଜଣ ଥିଲେ। ମୁଁ କହିଲି ଆଇଲେ ଆଇଲେ ଜମ ଆଇଲେ।
ହଁ।
ସେ ଶୁଣିନାହାନ୍ତି ନହେଲେ ମତେ ବେକୁମା ମୋଡି ଦେଇଥାନ୍ତେ।
ହଁ କି ଯା ଆପଣ ତଳେ ଏମିତି ପଛରେ କାଇ କହୁଛନ୍ତି ଯାହା ତ କହିବେ ଆଗରେ କହିବେ ପଛ
ନାଇଁ ନାଇଁ ସାହସ ପାଏନାବା ତାଙ୍କ ରଡି ଶୁଣିଲେ ଆମର ହାର୍ଟ ବିଟ୍ ବଢିଯାଏ।
ଆ ଆ ଆହା ଆଛା ଆଛା ଆଉ ଆପଣ କଣଙ୍କର ଫ୍ୟାନ୍ ଚାଲୁଛି।
ହଁ ଫ୍ୟାନ ଚାଲୁଛି।
ବାଁ ର ଡାହାଣ କୁ ହଁ ପଙ୍ଖା ପଙ୍ଖା।
ଆମର ବାଆଁକୁ ଡାଣକୁ ଯାଉଛି ଡାଣରୁ ବାଁକୁ ବି ଯାଉଛି ଆମେ ଯୁଆଡକୁ ବୁଲେବୁ ସିଆଡକୁ ଯିବ।
ଓ ହୋଁ। ଆଛା ଆଉ ଭାଇ କଣ କୁହନ୍ତୁ?
ରାତ୍ରୀ ଭୋଜନ କଣ କଲେ?
କଣ କରିବା ଆଜ୍ଞା ଗରିବ ଲୋକ ଯାଇଥିଲୁ ଏଇନା ପାନ ଦୋକାନ ଏଇନା ବନ୍ଦ କରିକି ଆଇଲୁ। ବୁଝିଲେ ପାନ ଦୋକ ଦୋକାନ ବନ୍ଦ କରିକି ଆଇଲୁ ଆଇଲା ବେଳୁ ସାଇକେଲରେ ଆସୁଥିଲୁ ଯେ ସାଇକେଲ ଟା ବି ପମ୍ଚର ହେଇଗଲା। ଜୀବନରେ ଆଜ୍ଞା କେହି ସାଥ ଦଉନାହାନ୍ତି ସେ ସାଇକେଲ ବି ସାଥ ଦଉନି। ପମ୍ପଚର ହେଇଗଲା ଆଜ୍ଞା ଗଡେଇ ଗଡେଇ ଆଇଲି ହଁ। ଆଜ୍ଞା ପେଡେଲ ମାରି ମାରି ଆଉ କଉ ଆସିବୁ ଚାଲି ଚାଲି ଆଇଲୁ। ଆସିକି ଯାଇଥିଲୁ ପୋଖରୀକୁ। ଟିକେ ସେ ହୁଡା ଆଡେ ଟିକେ ଆଜ୍ଞା ଗଲୁ। ନିଜକୁ ସ୍ୱଚ୍ଛ। ନାଇଁ ନାଇଁ ନାଇଁ ଆମେ ଗୁଡାକୁ ନୁହେଁ ଟିକେ ଖଇନି ଜାକି ଦେଲେ ଆଜ୍ଞା ଝାଡା ଟିକିକ ହଉଛି। ସାଇକେଲ ନୁହଁ ଆମେ ସେଟା ଖାଉଛୁ ଗୁଣ୍ଡି ଛାପ ଟିକେ ଜାଗି ଆଜ୍ଞା ଟିକେ ଜାକିଦଲୁ ଝାଡା ଟିକେ ହେଲା ଧୁଆ ଧୁଇ ହେଲୁ। ଆସିଲୁ ଆସିକି ଆମ ସ୍ତ୍ରୀଙ୍କୁ କହିଲୁ ସ୍ତ୍ରୀ ପଖାଳ ଟିକେ ଆଉ ବଡ଼ିଚୁରା ଟିକେ ଟେ କରିଥିଲେ ମୁଁ କହିଲି ଆଉ ଟିକେ ଭଜା ଭଜି କଣ କଲନି? ସେ କହିଲେ ମୋ ଦେହ ତ ଖରାପ କଣ କରିବି। ମୁଁ କହିଲି ଆଉ ଛାଡ ଆଜି ରାତିରେ ଏ ବଡିଚୁରାରେ କାମ ଚଳେଇଦବା କଥା ଆଉ।
ଆଛା ପଖାଳ ବଡିଚ ତମ ତମ ସ୍ତ୍ରୀ ତମକୁ ଦେଇଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ପଖାଳ ପଡିଚୁରା।
ଆଛା ଆମ ଭାଉଜ ସରି କ୍ଷମା କରିବେ। ଆ ଆପଣଙ୍କ ଯିଏ ଧର୍ମପତ୍ନୀଙ୍କ ଘର ଟା କଉ ଜାଗାରେ?
ତାଙ୍କର
ହଁ।
ଅଣ୍ଠେଇଲୋ
ଆଣ୍ଠେଇଲୋ
ଆଜ୍ଞା
ଆଛା ଆଛା ହିଁ ସେ ଅଛି ଅଫ୍ରେଶର ପାଖରେ ଗୋଟେ ଜାଗା ଅଛି ସେ କୋଇଲ ଅଛି କୋଇଲା ଗୋଟେ ଆଣ୍ଠେଇଲ ଅଛି ହଁ ହଁ ଜାଣିଲି ଜାଣିଲି।
ନାଇଁ ନାଇଁ ନାଇଁ ନାଇଁ ସେଟା ନୁହଁ ଭାଇ ସେଇଟା ଆପଣଙ୍କର ଏଇ ଯୋଉ ଆପଣଙ୍କ ନା ନା ନା ଏପଟେ ଆପଣଙ୍କର ଯୋଉ ଅଡଶପୁର
ଆ ନିଆଳି
ହଁ ଆ
ଓହୋ ଶଶୁର ଶ୍ୱଶୁର ଶ୍ୱଶୁର ଘର ଆଡେ ପାନ ଆଣିକି ବେପାର କରୁଛୁ ଆଉ
ହଁ ଆଜ୍ଞା ହଁ ଭାଇ ଶଶୁର ବେଳେ ବେଳେ ବି ପାନ ଦିଅନ୍ତି। ମାଗିବାକୁ ପଡେନି। ମୁଁ ମୋ ସ୍ତ୍ରୀକି ରାତିରେ କହିଦେଲି ସେ ସକାଳୁ ତାଙ୍କ ବାପାଙ୍କୁ କହିଦିଅନ୍ତିୁ। ବାପା ପାନ। ତିରିସି ବିଡା ଖଣ୍ଡେ ପଠେଇଦବ ଆଉ ଶଶୁର ଆଇଲେ ତାଙ୍କୁ ବି ମୁଁ ମାଛ ଭାତ କରି ଖାଇବାକୁ ଦିଏ। ଖାଇକି ବୁଢା ଲୋକ ଖୁସିରେ ଯାଆନ୍ତି। ସମସ୍ତେ ଖୁସିରେ ରହିଲେ ଆମେ ଖୁସି।
ହଁ।
ଆଜ୍ଞା।
କଣ ଗୋଟେ କଥା ନାହିଁ?
ଆଜ୍ଞା କହୁନାହାନ୍ତି ଆପଣତ ଭଲ କଥା କୁହନ୍ତି। ବୁଲିିକି ଏମିତି ଯାଆନ୍ତି। ଆପଣତ ଭଲକଥା କୁହନ୍ତି ଆଉ ତାହେଲେ ଭୁଲି କାହିଁ ଯାଆନ୍ତି?
ଭୁଲା ମନ ତ।
ଆଚ୍ଛା। ଆପଣ ଟିକେ ଗୋଟେ କାମ କରନ୍ତୁ। ଗାଈ କ୍ଷୀର ନହେଲେ ଆପଣଙ୍କର ସହରରେତ ଗାଈ କ୍ଷୀର ମିଳୁନଥିବ ମଇଁଷି କ୍ଷୀର ଟିକେ ଖାଆନ୍ତୁ। ବୁଝିଲେ ମାଣି ସରି ମଇଶିଖିର।
ସାଇକେଲ ପାମ୍ପଚର ହେଇଯାଉଛି ଇଏ ହଉଛି ଜୀବନରେ ଅନେକ ସମସ୍ୟା ଅଛି। ମୁଁ ଗୋଟେ ତେଲଟି ତିଆରି କରିଦିଏ ହେଲା ସେ ତେଲର ନାଁ ହଉଛି ଡାଙ୍ଗରାଜ ତୈଳ। ତାକୁନେଇକି ଆପଣ ଯଦି ଦେହ ହାତ ମାଲିସ୍ କରିବେ। ଦେହ
ଦେ ଆମରତ ସାଇକେଲ ପମ୍ପଚର ହଉଛି ତମେ ଦେହ ହାତରେ ମାଲିସ୍ କଲେ କଣ ହବ।
କହୁଛି ତାକୁ ମାରିଲେ ଦେହ ହାତ ଦରଜ ଯିବ ପ୍ଲସ୍ ତମ ଜୀବନରେ ଗୋଟେ ଏମିତି ମାନେ ଉନ୍ନତି ମୂଳକ ଜୀବନକୁ ଗତିକରିବ ତମ ସାଇକେଲ ପାମ୍ପଚରଥିଲେ ତମ ସାଇକଲରୁ ପମ୍ପ ଯିବନି ଦ୍ୱାଉଆ ବାହାରିବନି। ମାନେ ଆଶ୍ଚର୍ଯ୍ୟ ଘଟଣା ଘଟିଟେ ସବୁ ବୁଝଛନା?
ଆପଣ ଏଇ ତେଲ ଟା ଆପଣ ଆପଣ ଦେଖନ୍ତୁ ଆମର ଅନଲାଇନରେ ବିକାବିକି କରିବାକୁ ଚେ
ଭାଇ ଆପଣଙ୍କୁ ଟିକେ ଦବାକୁ ଚାହୁଁଚି? ଆପଣ ଟିକେ ନେଲେ ଭଲ ହୁଅନ୍ତା ମାଗଣାରେ ଦେବି ପଇସା ନେବିନି ଜଣେ ବନ୍ଧୁ ହେଲେନି ତ ଖାଇ ପଇସା ନବା।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ନବା ନା ଆଉ ଆପଣଙ୍କଠୁ। ଲିଙ୍ଗରାଜ ତୈଳ ନବା ନବା। ଆଛା ଆଚ୍ଛା ହଉ ହଉ ଆଜ୍ଞା ହଉ। ଆଜ୍ଞା ଆମେ ରଖୁଛୁ ଆଜ୍ଞା।
ହଁ ହଁ ପଖାଳ ବଡିଚୁରା ଦେଇଛନ୍ତି ଧର୍ମପତ୍ନୀ।
ହଁ ନିଦ ବି ଆସିଗଲାଣି ଆଉ
ଯାଆନ୍ତୁ
ଆଜ୍ଞା ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ଜୟ ମା ତାରିଣୀ
ହୁଁ
କାଟି ଦିଅନ୍ତୁ